ହ
ସକାଳ
ଶୁଭ ସକାଳ ମ୍ୟାଡାମ, କଣ କରୁଛନ୍ତି ଆପଣ?
ମୁଁ ଟିକେ ଏମିତି ବାହାରେ ଟିକେ ବୁଲୁଛି, ଆପଣ?
ମୁଁ ଘରେ ଅଛି କାମ ଟିକେ କରୁଥିଲି।
ଆଚ୍ଛା କଣ ଏମିତି ରୋଷେଇ କରୁଛନ୍ତି ନା ଘର ସ
ନାଇଁ ନାଇଁ ଘର ସଫା କରୁଥିଲି।
ଓହୋ ଆଜି କୁଆଡେ ଯାଇନାହାନ୍ତି କଲେଜ?
ନାଇଁ ଆଜି କଲେଜ ଯାଇନି। ଆପଣ ଯାଇନାହାନ୍ତି?
ନା ମୁଁ ଯାଇନି ମୁଁ ଅଛି ଟିକେ ମୋ ସାଙ୍ଗ ଘରେ ଟିକେ ଛୁଟି ବିତଉଛି। ମୋ ଛୁଟି ଟିକେ ସରିନି ତ।
ଓହୋ
ଆଉ କଣ ଖାଇଛନ୍ତି?
ନାଇଁ ମ୍ୟାଡ଼ାମ ମୁଁ ଏବେ ଯାଇ କିଛି ଖାଏନି। ଖାଇବି ଆଉ ଟିକେ ପରେ ଖାଇବି, ଆପଣ?
ନା ମୁଁ ବି କିଛି ଖାଇନି ଜଗିଛି ମୋ ସାଙ୍ଗ କୁ। ତାର କେତେବେଳେ ସିଏ ଯିବ ଗାଧେଇବ କେତେବେଳେ କଣ କରିବ କେ ଯାଏ ତାକୁ ଜଗିଛି ଆଉ। ସେ ଆସ
ଓହୋ ଆଜ୍ଞା ସେଠ ସେଇଟା ତ ଭଲ କଥା ସାଙ୍ଗକୁ ଜଗିବା। ଆଜ କାଲିରେ ଏତେ ଭଲ ସାଙ୍ଗ ମଲୁନାହାନ୍ତି।
ହଁ ପରା
ଆଉ କଣ କୁହନ୍ତୁ ମ୍ୟାଡାମ?
ଆଉ ଆଜି କଣ କରୁଛନ୍ତି ରୋଷେଇ ଘରେ?
ଏଡମ ଆଜି ଆମର ହଉଛି ମାଛ
ହଁ
ଆଉ ମାଛ ଡାଲି ଆଉ ଆଲୁ ଭଜା ନହେଲେ ଭଷା କଣ ଗୋଟେ ହବ ଆଉ।
ଆପଣଙ୍କୁ ମାଛ କରିଆସେ?
ହଁ ମାଛ କରି ଆସେ ମତେ ମାଛ ରୋଷେଇ ଆସେ।
କେମିତି କରନ୍ତି ଟିକେ କହିଲେ?
ମାଛ ମାଛକୁ ଫାଷ୍ଟ ଭାଜିଦବି ମସଲା ଦେଇକି ଲୁଣ ହଳଦୀ ଦେଇକି।
ହଁ
ତେଲ ଦେଇକି ଭାଜିଦେବେ ତାପରେ ତରକାରୀ ଯେମିତି କରନ୍ତି
ହୁଁ
ସେମିତି ପାଗ କରିକି ତାପରେ ମାଛ ଟାକୁ ଦେଇଦବା ଆଉ ଯଦି ଆପଣଙ୍କ ଆଲୁ ପସନ୍ଦ ତାହେଲେ ସେଇଟା ବି ପକେଇ ପାରିବେ ଆମ୍ବୁଲ ସେଇଡେ ପକେଇ ପାରିବେ ତେନ୍ତୁଲି ପକାନ୍ତି। ସମସ୍ତଙ୍କର ଅଲଗା ଅଲଗା ଥାଏ ବନେଇବା
ହୁଁ ଆଉ କଣ? ବନି ଆସେ ଆପଣଙ୍କୁ?
ମତେ ଆସେ ଆପଣ ପଚାରନ୍ତୁ କହିଦେବି। କଣ ଆପଣ ମୋଠୁ କଣ ରେସିପି ନେଇକି ବନେଇବେ?
ହଁ ଭାବୁଛି ତ ସେମିତି ଟିକେ ଘରେ ଟିକେ ବନେଇ ଦେଖିବି ବୋଲି।
ଆପଣଙ୍କୁ କଣ ଖାଇବା ପାଇଁ ଭଲ ଲାଗେ ଆପଣ କୁହନ୍ତୁ? ମୁଁ କହିଦେବି।
ମତେ ତ ଆଳୁର ସବୁ ଜିନିଷ ଭଲ ଲାଗେ।
ଓହୋ। ସେଇଟା ତ ବହୁତ ଭଲ କଥା। ଆଳୁ ଭଲ ଲାଗି ତାହେଲେ।
ଆପଣଙ୍କୁ କିଛି ଆସେ କିି କିଛି ଏମିତି ସ୍ଵାଦିଷ୍ଟ ଲାଗୁଥିବ ସେ ଭୋଜନ ଟାକୁ ମୁଁ ଖାଇବି। ରୋଷେଇ
ଏଆ ମତେ ତ ଆଳୁ ଆଳୁରୁ କଣ ହଉଛି? ଭର୍ତ୍ତା ହଉଛି, ଭଜା ହଉଛି। ହୁଁ, ଆଳୁ ଚପ ହଉଛି। ଏ ବହୁତ ଜିନିଷ ଅଛି ଯୋଉଟା କି ହଉଛି।
ଆଉ ଘାଣ୍ଟ ତରକାରୀ, ଘାଣ୍ଟ ତରକାରୀ କେମିତି କରନ୍ତି?
କୋଉଠି ର ଘାଣ୍ଟ ତରକାରୀ? ମିକ୍ସ ଭେଜ
ପରିବା ମିଶିକି।
ସେଇଟାକୁ ପନିପରିବା ଫାଷ୍ଟ କାଟିଦେବେ। ଯେତିକି ପନିପରିବା ଆପଣଙ୍କ ପାଖରେ ଥିବ। ତାପରେ ସେଟାକୁ ବୋଧେ ସିଝେଇବେ।
ତାପରେ? ମାନେ କଣ ମସଲା ମାନେ ଫାଷ୍ଟ ତେଲ କି କଣ ଏମିତି? ଦିଅନ୍ତି ମୁଁ ସେଇଠୁ
ତେଲ ଦେବେ ତାପରେ ଆପଣଙ୍କ ପାଖରେ ଯୋଉ ଯୋଉ ମସଲା ଅଛି ସେ ଯାକ ଦେବେ ଟମାଟୋ ଦେବେ, ପିଆଜ ଦେବେ, ରସୁଣ ଅଦା ସବୁ ଦେଇଦେବେ ତାପରେ ସେ ଯୋଉ ସିଝେଇକି ଯୋଉ ରଖିଥିବେ ସେଇଟାକୁ ପକେଇ ଦେଇକି ଘାଣ୍ଟି ଦେବେ। ସେଇଟା ଘାଣ୍ଟ ତରକାର ହେଇଗଲା।
ଆଛା
ଆପଣଙ୍କୁ ଘାଣ୍ଟ ତରକାରୀ ଭଲ ଲାଗେ?
ହଁ ମତେ ଭଲ ଲାଗେ ସୁଖା ଭାତରେ ଖାଇବା ପାଇଁ।
ଓହୋ
ତରକାରୀ କମ ହେଇଥିବ। ଆଉ ସୁଖା ହାତ ଥିବ। ବାସ୍ ଖାଇଦିଏ।
ହୁଁ ହୁଁ। ଭଲ କଥା। ଆପଣଙ୍କୁ ଘାଣ୍ଟା ତରକାରୀ ଭଲ ଲାଗେ ତାହେଲେ ବହୁତ ଭଲ କଥା। ବହୁତ କମ ଲୋକ ଏବେ ଖାଆନ୍ତି ଏମିତି ଜିନିଷ।
ହଁ ଆଉ ପାଗ କେମିତି ଦେଇଛି ଆପଣଙ୍କ ପଟେ?
ଆଜ୍ଞା, ଆମ ପଟେ ତ ପାଗ ଦେଇଛି ଥଣ୍ଡା ପାଗ। ବର୍ଷା ହଉନି, ବାଦଲିଆ ପାଗ ଦେଇଛି। ଆପଣଙ୍କର?
ହଁ ଏପଟେ ବି ସେମିତି ମେଘ ପାଗ ଦେଇଛି ଆଉ। ପବନ ଟିକେ ଟିକେ ହଉଛି ହାଲକା ହାଲକା। ତ ଭଲ ଲାଗୁଛି ଟିକେ ବୁଲିବା ପାଇଁ ବାହାରେ। ଆଉ ଯେତିକି ତ ଡ୍ରେସ ସଫା କରିଛୁ କିଛି ତ ଶୁଖୁନି ଏମିତି ବର୍ଷା ଦିନେ।
ହଁ ସେଇଟା ଗୋଟେ ସତ କଥା। ପେଣ୍ଟ, ସାର୍ଟ ଯାକ ଶୁଖିବନି ଡ୍ରେସ୍ ଯାକ।
ହଁ।
ଆପଣ ଫ୍ୟାନ୍ ରେ ଶିଖାନ୍ତୁ।
ହଁ ହଁ, ଶୁଖୋଉଚୁ ପରା ଆମେ ଫ୍ୟାନ ରେ।
ହୁଁ।
ଆଉ କୁଆଡେ ବୁଲି ଯାଉଚନ୍ତି ଆଜି?
ଆଜି ସେମିତି କିଛି ନାହିଁ ବୁଲି ଯିବା ପାଇଁ ଇଛା, କାହିଁକି ନା ବର୍ଷା ହଉଚି ତ ଭଲ ଲାଗୁନି, ଟିକେ ଦେହ ବି ଖରାପ ରହୁଛି କାହିଁକି ନା, ଏବେ ଏବେ ବର୍ଷା ଷ୍ଟାର୍ଟ ହେଇଛି ତ ସେଇଥିପାଇଁ। ଥଣ୍ଡା ହଉଚି, ଜର ହଉଚି।
ହଁ ହଁ, ଠିକ୍ କହିଲେ। ହଁ ମୋ ଦେହ ତ ଟିକେ ଏବେ ଭଲ ଅଛି ଯେ, ଖାଲି ଟିକେ ଅନ୍ଧାର ଜାଗାକୁ ଗଲେ ଖାଲି ଟିକେ ମୁଣ୍ଡ ଟିକେ ମୋର ବୁଲେଇ ନଉଚି।
ଆଜ୍ଞା ଆଜ୍ଞା।
ଆଉ ଆପଣଙ୍କ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ଭଲ ଅଛନ୍ତି, ଆପଣଙ୍କ ଘରେ?
ହଁ, ସମସ୍ତେ ଭଲ।
ଆଉ ଆପଣଙ୍କ ସ୍କୁଲ ଲାଇଫ ରେ କେମିତି ଥିଲା, ଆପଣ ମାନେ ସ୍କୁଲ ରେ ଏବେ କେମିତି ଥିଲେ, ଆଉ ଏବେ କଣ? ଏବେ କେମିତି ଅଛନ୍ତି? ଆପଣ କଣ ମାନେ ଇଛା ହୁଏ କି, ଆଉଥର ସ୍କୁଲ ଲାଇଫ ଟା ଫେରିଆସୁ ଏମତି, ବହୁତ ଲୋକ ଥାଆନ୍ତି ନା କି ଆମର ସ୍କୁ ସ୍କୁଲ ଲାଇଫ ବହୁତ ଭଲ ଥିଲା, ଆମ୍ ଏବେ ବି ଯଦି ସେମିତି ଥାନ୍ତା, ବହୁତ ଭଲ ହେଇଥାନ୍ତା, ଏମିତି ଭାବନ୍ତି, ତ ଆପଣଙ୍କର କଣ ସେମିତି କିଛି?
ଏମିତି ଦେଖି ଦେଖିବାକୁ ଗଲେ ଯଦି କହିବି ସେ ମାନେ ମତେ କଉ ଜୀବନ ଟା ବି ମାନେ ଠିକ ରେ ନାହିଁ ମୋର। ନା ସ୍କୁଲ ଲାଇ ଲାଇଫ କୁ ଯିବା ପାଇଁ ଇଛା, ନା ଏବେ ବି ରହିବା ପାଇଁ ଏଇ ଲାଇଫରେ ମ ଏତେ ଭଲ ଲାଗୁଚି, ନା ଆଗକୁ କିଛି ଭଲ ଲାଗିବ, ମୁଁ ଜାଣିନି।
ଆଜ୍ଞା, ମତେ ଲାଗୁଚି ଆପଣଙ୍କ ଲାଇଫରେ ବୋଧେ ଆପଣ ଖୁସି ନାହାନ୍ତି?
ଠିକ କହିଲେ, ମୁଁ ମୋ ଜୀବନରେ ଖୁସି ନାହିଁ।
କଣ ପାଇଁ ଖୁସି ନାହାନ୍ତି ଆପଣ ଟିକେ କହିପାରିବେ କି? ମାନେ ଏମିତି କିଛି ଜିନିଷ ଅଛି ଯୋଉଟା କି ଆପଣ ଚାହୁଁଛନ୍ତି କି, ହଁ ଏଇଟା ମୁଁ ଜୀବନ ରେ ଥିଲେ ମୁଁ ଖୁସିରେ ରୁହନ୍ତି। ସେମିତି କିଛି
ସେମିତି କିଛି ମାନେ କହିବାକୁ ଗଲେ, ଜୀବନରେ ତ ବହୁତ ଦୁଃଖ ଆସେ ଯାଏ ଏମିତି ମତେ ସ୍କୁଲ ଜୀବନରେ କଣ ସ୍କୁଲ ରେ ଯେତେବେଳେ ଥିଲି ସେତେବେଳେ ମୋର ପାଠ ପଢା ବହୁତ ଭଲ ଥିଲା, ଏବେ ଟିକେ ସେତିକି ନାହିଁ। ସେଇଟା ଗୋଟେ ଠିକ୍ ବି। ଆଉ ଯେତେବେଳେ ନିଜର ଫୋନ ଆସିଲା, ମୋବାଇଲ ଆସିଲା ପାଖକୁ ତାପରଠୁ ବହୁତ ମାନେ କି ସବୁ କିଛି ଏମିତି ବଦଳିଗଲା। ଧୀରେ ଧୀରେ ବହୁତ କିଛି ନୂଆ ନୂଆ ବି ଶିଖିବା ପାଇଁ ମିଳିଲା। ଆଉ କିଛି ଭୁଲ ବି ହେଲା, କିଛି ଠିକ ବି ହେଲା, କିଛି ହେଲେ ବି କୋଉଟା ଠିକ୍, କୋଉଟା ଭୁଲ୍ ଆଉ ସ୍କୁଲ ଜୀବନରେ ଦେଖିବାକୁ ଗଲେ ସାଙ୍ଗସାଥି ତ ମିଳିଲେ, କିନ୍ତୁ ଏମିତି ଥିଲେ ବି
କି ଯାହା ସହିତ ମୋର ଦେଖା ହବାର ନଥିଲା।
ମାନେ ମୁଁ ବୁଝିଲିନି, ଆପଣ କଣ କହୁଚନ୍ତି?
କେହି ବୁଝିପାରିବେନି ମୋ କଥା।
ଆଜ୍ଞା ଆଜ୍ଞା ଆଜ୍ଞା ମୁଁ ଗୋଟେ କଥା କହିବି ଆପଣଙ୍କୁ ଜୀବନରେ ଯଦି ଖୁସିରେ ରହିବାର ଅଛି ତାହେଲେ ନିଜେ ହିଁ ଖୁସି ଖୋଜିବାକୁ ପଡ଼େ କେହି ଆପଣଙ୍କୁ ଆସିକି ଖୁସି କରେଇବେନି। ସମସ୍ତେ ଚାହିଁବେ କି ଆପଣ ଖୁସିରେ ଥିବେ ସମସ୍ତେ ଚାହିଁବେ ଆପଣଙ୍କ ଦୁଃଖ ଦୁଖ ଦୁଖରେ ଥାଆନ୍ତୁ ସେମିତି ତ କେହି ଯାଇବେନି ଏମିତି ଖୁସି ଦେଖି ପାରନ୍ତିନି କେତେ ଲୋକ ଅଛନ୍ତି।
ହଁ ହଁ ଠିକ କହିଲେ ଆପଣ।
ହୁଁ ତ ଆପଣ ଖୁସି ହବା ପାଇଁ ସେଇଟା ନିଜେ ହିଁ ଆପଣଙ୍କୁ କରିବାକୁ ପଡିବ ନିଜେ ହିଁ ଖୁସି ହବେ ନିଜ ପାଇଁ ହିଁ ସବୁ କିଛି କରିବେ କିନାଇଁ ସିଏ ମ ସିଏ ଦେଖୁ କି ମୁଁ ଖୁସି ହେବି ସିଏ କଣ ଏମତି ଏମତି ଗୋଟେ ଗୋଟେ ଲୋକ ଥାଆନ୍ତି କି ଜଣେ ଜଣ କଥା ହେଇଯୋଉ ଖୁସି ହୁଅନ୍ତି ସେମିତି କିଛି ନାଇଁ। ଆପଣ ନିଜ ଲାଇଫ ରେ ଆପଣଙ୍କୁ ଯୋଉଟା ଭଲ ଲାଗିବ ଆପଣ କରିବେ।
ଆଉ ଆପଣଙ୍କର ସ୍କୁଲ ଜୀବନ କେମିତି ଥିଲା?
ଆଜ୍ଞା ମୋ ସ୍କୁଲ ଜୀବନ ଠିକ ଠାକ ଥିଲା। ମାନେ ଭଲ ନାଇଁ କି ଖରାପ ନାଇଁ। ଆଉ ମୁଁ ମୋ ସ୍କୁଲ ରେ ମୁଁ ସମସ୍ତଙ୍କ ସହ ସାଙ୍ଗ ହଉଥିଲି ଏମିତି ନାଇଁ କି ମୁଁ ଗୋଟେ ଜଣଙ୍କ ସହ ସାଙ୍ଗ ହେବି ଆଉ ଜଣଙ୍କ ସହ ନାହିଁ। ମୁଁ ସମସ୍ତଙ୍କ ସହ ସାଙ୍ଗ ହଉଥିଲି ଆଉ ଏମିତି ଜଣ ଗୋଟେ ମଣିଷ ସହ ମୁଁ ବେଶୀ ସାଙ୍ଗ ନାହିଁ, ସମସ୍ତଙ୍କ ସମାନ।
ଭଲ କଥା।
ହଁ କାହିଁକି ନା ଆପଣ ଯଦି ଜଣଙ୍କ ସହ ସାଙ୍ଗ ହେଇଥିବେ ତାହେଲେ ଆଉ ଜଣେ ସାଙ୍ଗ ଯଦି ଦେଖିବ ତାକୁ ହେଲେ ସେ ଜେଲସ ହବ କି ସେ ତା ସହ ସାଙ୍ଗ ସେଇଥିପାଇଁ ସେଇ ଗୋଟେ ଜିନିଷ ପାଇଁ ହିଁ ମୁଁ ସମସ୍ତଙ୍କ ସହ ସମାନ ସାଙ୍ଗ ହଉଥିଲି ଆଉ ଯଦି କିଏ ଆସିବନି ବୋଲି ବି ଆପଣଙ୍କୁ ଏକୁଟିଆ ଲାଗିବନି କାହିଁକି ନା ଆପଣ ସମସ୍ତଙ୍କ ସହ ସାଙ୍ଗ ହେଇଥିବେ ନା। ତ ଯାହା ସହ ବି ମିଶି ଯିବେ। ଯଦି ଆପଣ ଜଣଙ୍କ ସହ ହିଁ ସାଙ୍ଗ ହଉଥିବେ ତାହେଲେ ସିଏ ନ ଆସିଲେ ଆପଣଙ୍କୁ ଭଲ ଲାଗିବନି। ହଁ ସେଇଥିପାଇଁ ଜୀବନରେ କେବେ ବିି ଜଣଙ୍କ ସହ ସାଙ୍ଗ ହୁଅନ୍ତୁ, ପର ଏମିତି ଜଣଙ୍କ ସହ ଆନି ମୋର ବହୁତ ଭଲ ସାଙ୍ଗ ସେମତି ଲାଇଫ ରେ ବହୁତ ଲୋକ ଏମତି ଚେଞ୍ଜ ବି ହେଇଯାଆନ୍ତି।
ହଁ ହଁ।
ହୁଁ।
ଭଲ ଆପଣ ସମସ୍ତଙ୍କ ସହିତ ମିଶି ପାରୁଛନ୍ତି ମୁଁ କିନ୍ତୁ ମିଶି ପାରେନି ଯାହାକୁ କରେ ଜଣଙ୍କୁ କରେ, ଏମିତି କରେ ଯୋଉଠିକୁ ଯାଏ ବି ଏମିତି ଜଣଙ୍କୁ ଏମିତି ଧରିକି ରଖିଥିବି।
ଆଜ୍ଞା ଆଜ୍ଞା, ସେଇଟା ସେଇଟା ବି ଭଲ। କିନ୍ତୁ ମତେ ମୁଁ ଲାଇଫରେ ମୁଁ ସେମତି ମତେ ଟିକେ ଠିକ ଲାଗେନି।
ହଁ।
ହୁଁ। ହଁ ବଟ୍ ଏବେ ମୁଁ ଠିକ ଅଛି, ମୁଁ ଏବେ ବେଶୀ ଲୋକଙ୍କ ସହ ସାଙ୍ଗ ହଉନି ଗୋଟେ ଦି ଜଣଙ୍କ ସହ ସାଙ୍ଗ ହଉଛି। ଆଗ ମୁଁ ସ୍କୁଲ ଲାଇଫ ରେ ଯୋଉ ଥିଲି ସେଇଟା ମୁଁ ସମସ୍ତଙ୍କ ସହ ସାଙ୍ଗ ହୁଏ।
ହଁ।
ଆଜ୍ଞା। ଆଜ୍ଞା ଆପଣଙ୍କ ସହ କଥା ହେଇକି ବହୁତ ଭଲ ଲାଗିଲା। ଆଉ କେବେ କଲ କରନ୍ତୁ ହୁଁ ଧନ୍ୟବାଦ।